ହ ହଁ ନମସ୍କାର।
ହଁ ନମସ୍କାର ଭାଇ କୁହନ୍ତୁ କଣ କରୁଛନ୍ତି?
ଏଇଠି ବୁଲୁଛି ଆଉ ଆପଣ କଣ କରୁଥିଲେ?
ମୁଁ ତ ଏ ବସିଛି ଅଫିସରେ କାମ କରୁଛି ଆଉ।
କାମ କେମିତି ଲାଗୁଛି କଷ୍ଟ ନା ସହଜ?
ନା କାମ ସହଜ ଅଛି। କାହିଁକି ନା ଆ ପୂର୍ବରୁ ମୁଁ ବୋହୁତ ସାରା କାମ କରିଛି ବୋହୁତ ଆ ହାର୍ଡ଼ ୱାର୍ ମାନେ ପ୍ରେସର ବହୁତ ଥାଏ। ମାନେ ଇଭେନ୍ ପୋଜିସନ୍ ଭଲ ଥାଏ। କିନ୍ତୁ ଟାଇମିଙ୍ଗ ଗୁରୁତ୍ଵ ଦେଇଥାଏ। ଆ ପୂର୍ବରୁ ମୁଁ ଯଉଠି ଜବ୍ କରୁଥିଲି। ସେଠି ସେଠି ପହଞ୍ଚିବ ରାତି ତମେ ସାଢ଼େ ଚାରିଟା ପାଞ୍ଚଟାରେ। ଷ୍ଟାର୍ଟ ହବ କାମ ସରିଲା ବେଳୁ ରାତି ଏଗାର ବାର ଏଗାରଟା ହେଇଯାଏ। ତ ପଇସା ବି ସେମିତି ଥିଲା। କିନ୍ତୁ ବୋହୁତ ହାର୍ଡ ୱାର୍କ ଆଉ ଛୁଟି ଟୋଟାଲି ନାହିଁ ତିନିଶହ ପଁଷଠି ଦିନ କାମ। ମାନେ ଧର ଜ୍ୱର ବି ହେଇଛି ଜରରେ ଯାଇକି କାମ କରିକି ଆସ ସେ ଜାଗାରେ। ତ ତା ତୁଳନାରେ ଏଇ ଜାଗା ବୋହୁତ ଭଲ ଅଛି। ଆଠ ଘଣ୍ଟା କାମକୁ ସାଲାରୀ ବି ସେଇ ତୁଳନାରେ ଭଲ ଅଛି। ଭଲ ଅଛି। ଆଉ ପଢାଊପଢି ପରେ କଣ ପ୍ଲାନିଂ କଣ କଣ କରିବେ ବୋଲି ଭାବିଛନ୍ତି?
ହାଲୋ ମୁଁ କହିଲି। ଆ ଗ୍ରାଜୁଏସନ କମ୍ପ୍ଲିଟ୍ ସରିଗଲା ପରେ ତମର। କଣ କରିବ ବୋଲି ଭାବିଛନ୍ତି? ତୁମେ ତ ପ୍ଲସ୍ ଥ୍ରୀ କରୁଛ ନା ଏବେ ତମେ ତ ପଢାପଢି ସରିଲା ପରେ କଣ କରିବ ବୋଲି ଭାବି ଚ।
ଡିଫେନ୍ସ।
ଡିଫେନ୍ସ ଲାଇନ ଯିବା ପାଇଁ ଚାହୁଁ ଚ।
ହୁଁ। ଆଜ୍ଞା।
ଆଛା। ବଢ଼ିଆ ବଢିଆ କୋଉଥିରେ ଆର୍ମି ନା ଓଡିଶା ପୋଲିସ। କୋଉ ଥିରେ ଜିବାକୁ ଚାହୁଁଛନ୍ତି। ମୁଁ କହିଲି କୋଉ ଥିରେ ଯିବାକୁ ଚାହୁଁ ଆର୍ମି ରେ। ଆଛା ଆଛା।
ଆଉ କିଛି କୁହନ୍ତୁ।
କଁ କହିବି ତୁମେ କୁହ। ହାଲୋ ହଁ। ତମେ କିଛି କୁହ କଁ କହିଲ।
ତମ ଭଏସ ଶୁଭା ଯାଉନି।
ଶୀତ ଏବେ ଯୋରେ ହେଲାଣି।
ବର୍ଷା ତ ହଁ ହଁ। ସେ ବର୍ଷା ପାଗକୁ ପକୁଡ଼ି କରିଦିଏ ଚାହା କରିଦିଏ ପିଇଦବ ଆଉ ମଜା ନିଅ ଆଉ।
ସନ୍ଧ୍ୟା ଟିକେ ହେଇ ଆସିଲେ ହବ ଆଉ।
ହଁ ନହେଲେ ଝାଲ୍ ସସ୍ ଝାଲ୍ ମୁଢି।
ହଁ।
ଏଇ ପାଗକୁ ତ ଏଇ ଭଳିଆ ଜିନିଷ ସବୁ ଭଲ ଲାଗେ।
ଜୋର ହେଲାଣି ଘଡ଼ଘଡ଼ି। ମଶା ବି ବହୁତ। ସନ୍ଧ୍ୟା ହେଇ ଆସିଲାଣି।
ହଁ ହଁ।
ଆଉ ସବୁ କୋଉ କୋଉ ଜାଗା ବୁଲାବୁଲି କରିଛନ୍ତି ଯାଇଛନ୍ତି ବୁଲାବୁଲି କରିଛନ୍ତି ସବୁ ଆଉ କୋଉ କୋଉ ଜାଗା।
ଏ। ଜହାନିଆ ଜେଗା ବୋଲି ଜାଣିଛନ୍ତି।
କଁ କୋଉଠି କୋଉଠି ଜାହଣିଆ।
ହୁଁ।
ଜାହାନିଆ ସେଟା କୋଉଠି ମାନେ।
ଅ ସମୁଦ୍ର କୂଳ।
ଆ ହଁ ଶଣୁଛି ହଁ।
ଆଉ ସେଠିକି ଯାଇଛୁ।
ଆଛା। ଆଚ୍ଛା। ପାରାଦୀପ ଯାଇଚନ୍ତି ପାରାଦୀପ ଯାଇଛନ୍ତି ସିଆଡେ?
ହଁ ଯାଇଛି।
ସେଠି ଗୋଟେ ଜାଗା ଅଛି ନେହେରୁ ବଙ୍ଗଳା
ହଁ ସେ ଜେଗାକୁ ଯାଇନି କିନ୍ତୁ ଶୁଣିଚି।
ଆଚ୍ଛା ଆଚ୍ଛା। ସେଠୁ ବଢିଆ ଜାଗାଟା ମାନେ ଏମତି ସମୁଦ୍ରପାଣି ମାଡ଼ ହୋଉଥିବ ଆସିକି ବସିଥିବ ସେଠି ଗୋଟେ କ୍ୟା କ୍ୟାଣ୍ଟିନ ବି ଅଛି ନେଇଯିବ ଆରାମସେ ବସିବ। ଖିଆପିଆ କରିବ ଖାସ କରି ଚାରିଟା ବେଳ ଟାଇମରେ ହିଁ ବ ଭଲ ଲାଗେ ସେ ଜାଗାଟା। ଯାଇଚି ବୋହୁଥର ସାଙ୍ଗ ଘର ଏବେ ସେଠି ପାଖରେ ଅଛି ତ।
ଆଚ୍ଛା।
ଉଁ ଯାଇଚି ପ୍ରାୟ ଟାଇମ ବସା ବସି କରୁ ବୁଲାବୁଲି କରୁ। ମୋ ସାଙ୍ଗ ଘର ଯୋଉ ପାରଦୀପ ସି ବିଚ୍ ପୁରା ସି ବିଚ୍ ଫ୍ରଣ୍ଟ ତାଙ୍କ ଘର ଲାଇଟ୍ ହାଉସ ପାଖରେ। ତ ଯଦ ବି ଯାଏ ବୁଲାବୁଲି କରିବାକୁ ସେଇଟା ହିଁ ବୁଲାବୁଲୁ କରି ଯାଉ ଭଲ ଜାଗା ସବୁ।
ଆମେ ବି ଯାଇଥିଲୁ ଆମ କୋଚିଂ ତରଫରୁ ଯାଇଥିଲୁ ଗଞ୍ଜାମ
ଆଛା ତାରା ତାରିଣୀ ସିଦ୍ଧ ମହାଦେବୀ ଏସବୁ। ଏଇ ସବୁ ଜାଗା ମୁଁ ପ୍ରାୟ ବୁଲାବୁଲି କରିକି ଆସିଚି ମାନେ ଆ କେବଳ କୋରାପୁଟଟା ଯାଇନି ଆଉ ପ୍ରାୟ ସବୁ ଜାଗା ବୁଲାବୁଲି କରିସାରିଚି ଓଡିଶା ଭିତରେ।
ହଁ।
କୋରାପୁଟରେ ହିଁ ବଢିଆ ବଢିଆ ଜାଗାଉରା ସବୁ ଅଛି।
ଏ ମୋ ସାଙ୍ଗର ମାମୁଁଘର ସେଠି ସେ ହିଁ କହେ ସେଠି ଭଲ ଭଲ ଜେଗା ଅଛି ବୋଲି।
ଆଚ୍ଛା ଆଚ୍ଛା।
ହଁ କେବେ ଯାଇନି ଆଗକୁ ଯିବାର ମୋଉକା ମିଳିଲେ ଯିବି।
ଆଚ୍ଛା ଆଚ୍ଛା। ବୁଝିଲି ବୁଝିଲି। ଆଉ କଣ କୁନନ୍ତୁ ଖବର?
ହାଲୋ।
ହଁ ଭାଇ କୁହନ୍ତୁ।
କଣ ହେଇଚି?
ଆଚ୍ଛା ଆଚ୍ଛା। ଭୋଉଣୀ ବ ଭୋଉଣୀ ମାନେ କଁ ତାଙ୍କ ବାହାଘର ସଇଲାଣି ନା ଭୋଉଣୀ ଅଛନ୍ତି ବଡ ବଡ ଝିଅ ବଡ ଭୋଉଣୀ ଯିଏ?
ଅଛନ୍ତି।
ଆଚ୍ଛା ଆଚ୍ଛା ସେ ପଠାପଢ଼ି କେଉ ଯାଏଁ କରୁଚନ୍ତି।
ଗ୍ରାଜୁଏସନ୍।
ଆଛା ତାପରେ ଘରେ ଅଛନ୍ତି ନା କୋଉଠି ଜବ୍ କରୁଚନ୍ତି ସିଏ?
ଜବ କରୁଛନ୍ତି।
ଆଚ୍ଛା ଆଚ୍ଛା ଯାହୋଉ ଭଲ ଆଉ। ସେ
ନାଇଁ ଆମର ଏଠି ମାଇକି ବାଜିଲାଣି
ଆଛା ଆଛା ତାଲେ ଉମ୍ ହଁ ମନ ତ ସେଠି ହେଲାଣି।
ମନ ସେଠି ହୋଉଚି ଏଠି କିନ୍ତୁ ଦାଣାଡ ଗେଟ୍ ପାଖରେ ଠିଆ ହେଇକି ଦେଖୁଚି ବର୍ଷା ହୋଉଚି ସ୍ୟାଡେ ମାଇକି ବାଜୁଚି। ଦିଇଟା ଯାକ ଦେଖିବୁ ପ୍ରାଏ।
ହଁ କିନ୍ତୁ କଣ କହିଲେ? ହୁଁ। ଯ ବର୍ଷା ଦିନ ଯାହା ବାହାଘର ସବୁ କରନ୍ତି ଯଦି ମଣ୍ଡପ ହରିକା କରିଥିବେ ଦେନ୍ ଭଲ ନାଇଁ ତ ଯଦି ଗାଁରେ କରୁଥିବେ ତ ଘରେ ସଇଲା ଆଉ ବର୍ଷା ପାଣି ହେଇକି ପୁରା ଭାସିଲା ଚାରିଆଡ଼େ ଆଉ ହଇରାଣ ହଇରାଣ କିନ୍ତୁ ବହୁତ୍
ଦାଣ୍ଡ ପୁରା ଭାସିଲାଣି ପାଣିରେ ଲୋକ କେମିତି ଆସି ଭୋଜି ଖାଇବେ କେଜାଣି?
ଆ ଲୋକ ଆସିବେ ସେଥିରେ କଣ ଅଛି ଲୋକ ଛତା ରେନିକୋଟ୍ ସବୁ ପିନ୍ଧି ପିଧି ପଳେଇ ଆସିବେ ଲୋକ ଭୋଜି ଖାଇବା ପାଇଁ କିଛି ବି କରିବେ
ହଜାର ଦେଢ଼ ହଜାର ଆସିବେ।
ଆଚ୍ଛା ଆଚ୍ଛା।
କେମିତି ବସିବେ କେଆଣି? ସେଇ କ୍ୟାଣ୍ଟ୍ରି ବାଲା ନଆଇଲେ ଆମକୁ କହିବେ ଗାଁ ପିଲା ବୋଲି ବାଣ୍ଟି ଆକୁ।
ଆଚ୍ଛା ଆଚ୍ଛା ତମେ ତମ ସେକରେ କ୍ୟାଫେ
ହଁ କ୍ୟାଣ୍ଟ୍ରି ବାଲା ଯଦି କହିିଥିବେ ଯାହାବି ହେଲେ ବାହାଘର ଭୋଜି ନଆସିବେ ମେଘ ତରଫରୁ କହିବେ ଗାଡ଼ି ଖରାପ୍ ହେଇଗଲା କୌଣସି କାରଣ ରୁ
ହଁ।
ସେ ପର ସିଏ
ଆଚ୍ଛା ଆଚ୍ଛା ନାଇଁ ସେମାନେ ତ ସବୁ ଆଡ଼ଭାନ୍ସ ନେଇଥାନ୍ତି ନା ତେଣୁ ସେମାନେ କେବେ ଇଏ କରିବେନି
କେଜାଣି ତାଙ୍କ ଉପରେ ନିର୍ଭର କରେ
ହୁଁ ହୁଁ। ଆଉ ବର୍ଷା ପାାଗରେ ଯୋଉ ଭୋଜି ହୁଏ ସେ ଭୋଜିରେ ଗୋଟେ ସ୍ପେଶାଲ ଆଇଟମ୍ ହଉଛି କଣ କହିଲ ଝିଣ୍ଟିକା ତରକାରୀ। ସବୁ ତରକାରୀ ସବୁ ଆଇଟମ୍ ରେ ଝିଣ୍ଟିକା ପଡ଼ିଥିବ।
ଏଇଟା ତ ନିଶ୍ଚିତ ଆଜି ପଡ଼ିବ ଯାହା ବି ହେଲେ ଲାଇଟ୍ ଟିକେ ମାରିଦେଲାରୁ ଉଁ ଜିଳିଜିଳିଆ ପୋକ ସବୁ ଆସୁଚନ୍ତି ହାରି
ଜୁଳୁଜୁଳିଆ ନାଇ ଯୋଉ ଝରିପୋକ ଆଉ ଝିଟିକା ସେମାନଙ୍କ ପାଇଁ ରାଜୁତି ଚାଲିବ।
ହଁ ଯ ଯ ଝ ରି ପୋକ ହେରିକା ରାଜୁ
ହଁ।
ସେ କିଛି ସମୟ ପୁଣି ତଳେ ପଡ଼ିକି ମରିଜିବେ।
ମେନ୍ ହେଲା କଣ ତାଙ୍କର ପକ୍ଷୀ ଦେହରେ ପାଣି ପଡ଼ିଲା ପରେ ପକ୍ଷୀଟା ଲାଗିଯାଏ। ବଳିପଡ଼ନ୍ତି ତାପରେ ଛିଡ଼ିଯାଏ। ଉଇ ସବୁ ଯେତେବେଳେ ବର୍ଷା ହୁଏ ସେ ସବୁଝରି ପୋକ ହେଇଯାଆନ୍ତି।
ତାଙ୍କ ଦେହ ପୁରା ଭାରି ହେଇଗଲା ପରେ ଆଉ ଉଡ଼ି ପାରନ୍ତିନି ତଳେ ପଡ଼ିଯାଆନ୍ତି ମରିଯାଆନ୍ତି ଆଉ।
ହଁ। ଏବେ ତ ଲୋକ ତ ତାଙ୍କ ସେ ଝରିପୋକକୁ ବି କଣ ଭାଜିକି ମୁଡ଼ି ଫୁଡ଼ି ଖାଉ ଆଦିବାଶୀ ଲୋକ ସବୁ। ବହୁତ ସାରା ଆସେ ଫୋନରେ ସବୁ ରିଲସ୍ ପରଦା ହଁ ରିଲସ ପରଦା କୁ ଆସେ ସବୁ।
ହଁ।
ଲଙ୍କା।
ହାଲୋ।
ଆଉ ବାବା କଣ କରନ୍ତି? ଘରେ ମାନେ ଜଵ୍ କରନ୍ତି ନା ଏମତି କିଛି ଡାକ୍ତର ଜବ୍ ଡାକ୍ତର ଜବ୍ କରନ୍ତି?
ହଁ।
ତ ଚାଷ ବାସ ଥାଏ ତା ଛୁଟି ଆଣିକି ଚାଷ ବାସ କାମ ବି କରନ୍ତି?
ହଁ।
ଆଚ୍ଛା ଆଚ୍ଛା ଚାଷ କଣ ଧାନ, ମୁଗ, ବିରି ଏ ସବୁ ନା ଆଉ କିଛି ‌ଚାଷ ହୁଏ?
ହଁ ସେଇତ ଆଉ କଣ ଆମର ଏପଟେ ଅଛି?
ଆଚ୍ଛା ଆଚ୍ଛା।
ଯା ହଉ। ଆମେ ବି ଘରେ ଥିଲାବେଳେ ସବୁ କାମ କରୁଥିଲୁ କିନ୍ତୁ ଏଠି ତ ବାହାରକୁ ଆସି ରହିଲୁ ତାପରେ ବର୍ଷ ମୂଲିଆ କରିଦେଉଛି ମୂଲିଆ ହିଁ କରୁଛନ୍ତି ସବୁ ବର୍ଷ ଲୋକ ପକେଇ ହିଁ କାମ କରିବା ପଡୁଛି। କାହିଁକି ନା ବାବାଙ୍କ ଦେହ ଟିକେ ଖରାପ ରହୁଛି ତ ସିଏ ଏକୁଟିଆ ପାରିବେନି। ଆଉ ସେସବୁ ଜିନିଷ ଦେଖିଲେ ଆଉ ହେଇପାରିବ କି?
ହୁଁ
ଆଜ୍ଞା। କାରଣ ଚାଷ ଗୋଟେ ଏମିତି ଜିନିଷ ସେଇଟା ମାନେ ଜଣିକିଆ କାମ ନୁହେଁ ତା ଯାହା ବି ହେଲେ ପରିବାର ସମସ୍ତେ ଲାଗିବାକୁ ପଡ଼ିବ। ତ ଲୋକ ପକେଇ କରିବ।
ହଁ ଭାଗ ବି ଦିଆ ହୁଏ।
ହୁଁ ହୁଁ ବିଲ ତମର କେତେ ଗୁଣ୍ଠ ଅଛି?
ଏମିତି ମୁଁ ତ କହିପାରିବିନି ମୁଁ ଜାଣିନି।
ଆଚ୍ଛା ଅଧିକ ଅଛି।
ହଁ ଏତେ ବି ନୁହଁ ଅଳ୍ପ ମୁଁ ବେଶୀ ଟାଇମ ଘରେ ରୁହେନି ମୁଁ ମୋ ଭାଇମାନଙ୍କ କତିକି ପଳାଏ ବନ୍ଧୁ ବାନ୍ଧବ ଘରୁକୁ ପଳାଏ। ଭଉଣୀ ମାନଙ୍କ ଘରୁ ପଳାଏ
ଆଚ୍ଛା ଆଚ୍ଛା
ହସ୍ଟେଲରେ ରୁହେ ତ ମୁଁ ଆସେ ସେମିତି। ସେ କାମ ପଇିଲା ବିଲୁକୁ ଚାଲ ଲୋକମାନଙ୍କ ପାଇଁ ଖାଇବାକୁ ନେଇକି ମଜୁରିଆ ମାନଙ୍କ ପାଇଁ।
ହୁଁ ହୁଁ ବୁଝ ବଝ ହଉ ଭାଇ କଥା ହେଇ ବହୁତ୍ ଭଲ ଲାଗିଲା ରହୁଛି ପରେ କେବେ ସମ କଥା ହେବା ଆଉ।
ହଁ ଠିକ
ଆ ସେ
ଜୟ ଶ୍ରୀ ରାମ।